ପ୍ରଣାମ।
ଆଜ୍ଞା ଶୁଭ ସନ୍ଧ୍ୟା, କେମିତି ଅଛନ୍ତି?
ହଁ ମୁଁ ବହୁତ ଭଲ ଅଛି।
ବହୁତ ଭଲ ଅଛନ୍ତି?
ଆଜ୍ଞା।
ଆଜ୍ଞା, ଭଲ ତେବେ। ସେମିତି ସବୁବେଳେ ଭଗବାନଙ୍କ କୃପାରୁ ଭଲରେ ଥାଆନ୍ତୁ।
ଆଜ୍ଞା।
ଆଉ ଏବେ କଣ କରୁଥିଲେ? ମୁଁ ସନ୍ଧ୍ୟା
ଏଇ କ୍ରିକେଟ ଖେଳି ଘରକୁ ଆସିଲି ଏବେ।
ଓ ଆପଣ କ୍ରିକେଟ ଖେଳନ୍ତି, କୋଉଠି କ୍ରିକେଟ ଖେଳନ୍ତି?
ଏଇ ଗ୍ରାମ ପଡିଆରେ।
ଓହୋ, ଆପଣଙ୍କର ଗ୍ରାମର ପଡିଆ ର ନାମ କଣ?
ଅନନ୍ତ ଗୋପାଳ କ୍ରିକେଟ ପଡିଆ।
ଓ ହୋ ସେଠି ଆପଣ କ୍ରିକେଟ ପ୍ରାକ୍ଟିସ୍ କରନ୍ତି ନା କଣ?
ଆଜ୍ଞା।
ଆଜ୍ଞା, ଆଉ ଆଉ ଆପଣଙ୍କର ଯୋଉ କହି ଥିଲି, ଆପଣଙ୍କ ଭଉଣୀଙ୍କର ସୁଭଦ୍ରା ଯୋଜନା ଆପ୍ଲାଏ କଲେ କି?
ନା ତାଙ୍କ ମାନେ କେମିତି କଣ ଆବେଦନ କରନ୍ତି ମାନେ ପଦ୍ଧତି କଣ?
ସୁଭଦ୍ରା ଯୋଜନା ହେଉଛି ଓଡିଶା ସରକାର ସରକାରଙ୍କ ଏକ ମହିଳା କଲ୍ୟାଣ ଯୋଜନା।
ଆଜ୍ଞା।
ଉଁ ଯାହାର ଉଦ୍ଦେଶ୍ୟ ଯୋଗ୍ୟ ମହିଳାମାନଙ୍କୁ ଅର୍ଥାତ ଆଁ ମା ଆର୍ଥିକ ସହାୟତା ଦେଇ ସେମାନଙ୍କର ସରଣ ଶକ୍ତି କରିବା ମାନେ ଉଁ ଆଁ ତାପରେ ମାନେ ଯୋଉ ମହିଳାମାନେ ନା ସୁଭଦ୍ରା ଯୋଜନା ପାଇବା ପାଇଁ ଯୋଗ୍ ୟ ସେଇମାନଙ୍କୁ ପାଞ୍ଚ ପାଞ୍ଚ ହଜାରେ କରି ଅଁ ବର୍ଷକୁ ଦଶ ହଜାରେ ଦିଆଯାଏ ଦୁଇଟି କିସ୍ତିରେ ଏହା ମିଳିଥାଏ ବର୍ଷକୁ। ମୋଟ ସହାୟତା ରାଶି ହେଉଚି ପଚାଶ ହଜାର। ପଚାଶ ହଜାର ପର୍ଯ୍ୟନ୍ତ ହୁଁ ଅଛି। ଉଁ ତାପରେ ତାଙ୍କର ସିଧାସଳ କ ଲାଭାର୍ଥୀ ବ୍ୟାଙ୍କେ ଖାତାକୁୁ ବା ଡି ପି ଟି ଡି ପି ଡି ବି ଟି ବୁଝିଲେ। ମାଧ୍ୟମରେ ପଠାଯାଏ ଯା ଡାଇରେଟ୍ ବେନିଫିଟି ଟ୍ରାନ୍ସଫର୍ ଆଜ୍ଞା କଁ କହିଲେ?
ନା ନା ନା କୁହନ୍ତୁ ଆଜ୍ଞା।
ଆଜ୍ଞା ଆବେଦନ ଉଁ ଆଁ କେମିତି କରିବେ ନା?
ଆଜ୍ଞା।
ଓଡିଶାର ସ୍ତାୟୀ ମାନେ ତମେ ଉଁ ଆବେଦନ କରିବା ପାଇଁ ଆପଣ ଓଡିଶ୍ ଚା ଓଡିଶାର ସ୍ତ୍ରା ସ୍ତାୟୀ ବାସିନ୍ଦା ହୋଇଥିବା ଦରକାର। ନିର୍ଦ୍ଧାରିତ ବୟସ ସୀମା ମଧ୍ୟ ଥିବା ଦରକାର। ସରକାର ନିର୍ଦ୍ଧାରିତ ବୟ ଉଁ ଆୟ ଓ ଅନେ ଅନ୍ୟାୟ ଅନ୍ୟାନ୍ୟ ଯୋଗ୍ୟ ତା ସବ୍ ଉଁ ମାନେ ଯୋଗ୍ୟ ତା ସର୍ତ ପୂରଣ କରିବା ଆବଶ୍ୟକ ବୁଝିଲେ।
ଆଜ୍ଞା।
ଉଁ କିଛି ଶେ ମାନେ କିଛି ଶେରିଂଣୀର ମହିଳାମାନଙ୍କୁ ଏହି ଯୋଜନାଟି ପାଇବା ଅଯୋଗ୍ୟ ହୋଇପାରୁଛନ୍ତି ପାରୁନାଆନ୍ତି। ଅଯୋଗ୍ୟ ହଉଛନ୍ତ୍ ତି କାହିଁକି ନା ସେମାନଙ୍କର ଯଥା ଆୟ ଆୟର ମାନେ ସୁଁ ସରକାରୀ ଚାକିରିଆ ହେଇଥିବେ।
ଆଜ୍ଞା।
ଉଁ କି କିମ୍ବା ନା ସେମାନଙ୍କର ପରିବାରରେ କିଏ ସରକାରୀ ଚାକିରି କରିଥିବେ।
ଆଜ୍ଞା।
ସେ ସେମାନଙ୍କୁ ସୁଭଦ୍ରା ଯୋଜନାଟି ମିଳିପାରିବ ନାହିଁ।
ଆଜ୍ଞା।
ଆଜ୍ଞା ତ ଆପଣ ସୁଭଦ୍ରା ଯୋଜନା ଟି ଆପ୍ଲାଏ ଉଁ ମାନେ ଅଁ ଉଁ ସୁଭଲା ସୁଭଦ୍ରା ଯୋଜ୍ ଜନାର ଫର୍ମଟି ଟିପ୍ପଣାଟି ଉଁ ଲେଖି ସେଠାକୁ ନେଇକିରି ଜନସେବା କେନ୍ଦ୍ରରେ ମୁଁ ଦାଖଲ କରନ୍ତୁ।
ଆଜ୍ଞା।
କିପରି ଆବେଦନ କରିବେ ନିଜ ନାମ ତାଲିକା ଆଁ ଅଛି କି ନାହିଁ ଜାଣିବେ। କିମ୍ବା ଟଙ୍କା ଆସିଛି କି ନାହିଁ ଯଥା ଉଁ ଉଁ ଯାହା ବି ଜାଣିବାକୁ ସେଠି ଜନସେବା କେନ୍ଦ୍ରକୁ ଯିବେ। ସବୁ ଜଣେଇ ଦବେ ବୁଝିଲେ। ଆଛା ଆଉ କଣ କରୁଛନ୍ତି ନା କଣ? କଣ ସାଉଣ୍ଡ ହଉଛି?
ନାଇଁ ସାଉଣ୍ଡ ଟା କିଛି ନାହିଁ।
ଆଚ୍ଛା ଆଉ କଣ କୁହନ୍ତୁ।
ଆମର ଯୋଉ ଆପଣ କହୁଥିଲେ ବିରି ଚାଷ କିପରି କେମିତି କରିବେ ବୋଲି କହୁଥିଲେ?
ହଁ ଆପଣ ବିରି ଚାଷ କରୁଥିଲେ ଆଜ୍ଞା। ଯାହାହେଉ ମନେ ରଖିକିରି ମତେ କହିଲେ ଆଜ୍ଞା ସେ ପ୍ରକ୍ରିୟା ବିଷୟରେ ମତେ କିଛି
ପ୍ରଥମତଃ ବିରି ଏକ ଡାଲି ଜାତୀୟ ଉ ଜିନିଷ।
ଖାକି
ଆ ୟା ଏଥିରେ କମ ଖର୍ଚ୍ଚରେ ଭଲ ଲାଭ ମିଳିପାରେ।
ଭଲ ଫସଲ ମିଳିପାରେ ଆଜ୍ଞା କୁହନ୍ତୁ।
କିମ୍ବା ମାଟିକୁ ଉର୍ବରତା ବି ଉର୍ବରତା ବି କରେ।
ଆଉ ଉର୍ବର ଜମିରେ ବିରିକି ଉଁ ଚାଷ କରାଯାଏ।
ତାପରେ ଜଳବାୟୁ, ଏହା ଏ ମାନେ ତାପମାତ୍ରା କେତେ କଣ ରହିବା ଦରକାର କେତେ ଡିଗ୍ରୀ ରୁ କେତେ ସେଲସିସ୍ କେତେ ଡିଗ୍ରୀ ରହିବା। ମୁଖ୍ୟତଃ ପଇଁ ପଚିଶ ଡିଗ୍ରୀରୁ ପଇଁତିରିଶ ଡିଗ୍ରୀ ସେଲସିୟସ ହୋଇଥିବା ଦରକାର।
ଆଜ୍ଞା।
ତାପରେ ଭଲ ନିଷ୍କାସନ ଥିବା ଦୁଆଂଶ ଓ କିମ୍ବା ବାଲୁକାଦୁଆ ଅଂଶ ମାଟି ଉପଯୁକ୍ତ ହୋଇଥିବା ଦରକାର।
ଆଜ୍ଞା।
ତାପରେ ମାଟିର ପି ଏଚ ମାନ ପାୱାର ଅଫ ହାଇଡ୍ରୋଜେନ। ହୁଁ ତାପରେ ସେଟା ଛଅ ଦ ଦଶମିକ ଜିରୋରୁୁ ସେଭେନ ଦଶମିକ ପାଞ୍ଚ ଯାଏ ହୋଇଥିବା ଦରକାର।
ଆଜ୍ଞା।
ତାପରେ ବୁଣା ସମୟ ବିରିଟା ମୁଖ୍ୟତଃ ଖରିଫ୍ ଋତୁ ମାନେ ଜୁନରୁ ଜୁନ ଜୁଲାଇ ମାସରେ। ବୁଣା ଯାଏ।
ଆଜ୍ଞା।
ହୁଁ ହୁଁ ତାପରେ ରବି ଋତୁ ଅକ୍ଟୋବର ନଭେବରେ ବୁଣା ଯାଏ କିମ୍ବା ସେଇଟା ଆମର ଜଳ ଜଳସେଚନ ଥିଲେ ବୁଣିଆ ସୁବିଧା ମାନେ ପାଖରେ କିମ୍ବା ନଦୀ କିମ୍ବା ପୋଖରୀ କିମ୍ବା କେନାଲ ସୁବିଧା ଥିଲେ ବୁଣିଲେ ଫସଲଟା ଭଲ ହୁଏ।
ଆଜ୍ଞା।
ତାପରେ ତାପରେ ବିଅନ। ଆମର ପ୍ରତି ଏକର ହିସାବରେ ଏକ ହିସାବ ହିସାବରେ ମିନ ତଥାପି ଆମର ସର୍ବନିମ୍ନ ଆଠ ରୁ ଦଶ କିଲୋ ଭଳିଆ ବିହନ ଦରକାର।
ଆଜ୍ଞା।
ଆଠ ରୁ ଦଶ କିଲୋଗ୍ରାମ ବିହନ ଦରକାର।
ଆଜ୍ଞା।
ତାପରେ ଆମର ବୁଣିବା ପୂର୍ବରୁ ବିହନକୁୁ ଶୋଧନ କରନ୍ତୁ ମାନେ ବିହନକୁ ମାନେ ଭଲ ଭାବରେ ବାଛି କିମ୍ବା ଧୋଇ ଦେଇକି ତାକୁ କରିକି ପକେଇଲେ ଗଛ ଗୁରା ଭଲ ସା ଭଲ ଭାବରେ ବଢନ୍ତି।
ଆଜ୍ଞା।
ତାପରେ ସାର ପ୍ରୟୋଗ, ଗୋବର ଖତ ପ୍ର ଗୋଟେ ଏକରକୁ ଗୋବର ଖତ ଦୁଇ ରୁ ଟିନ ତିନି ଟନ ବ୍ୟବହାର କରିବା। ଉଚିତ ପ୍ରାୟ ଆଜି ଏବେକା ସମୟରେ ଗୋବର ଖତ ମାନେ ଯଉ ୟୁ ମାନେ ମାନେ ପ୍ରୟୋଗ କରୁ ନାହାନ୍ତି। ପ୍ରାୟ ଏଇନା ସବୁ କିମ୍ବା ଆମର ରାସାୟନିକ ସାର ପ୍ରୟୋ ପ୍ରୟୋଗ କରୁଛନ୍ତି।
ଆଜ୍ଞା।
ରାସାୟନିକ ସାର କହିବାକୁ ଗଲେ ଆମର ଡିଏ ପି କିମ୍ବା ସୁପାରିସି ଅନୁଷ୍ଟା ଅନୂପାୟୀ। ଏନ୍ ପି କେ ସାର ବ୍ୟବହାର କରିବା।
ଆଜ୍ଞା।
ତାପରେ ଆମର ଜଳସେଚନ, ବର୍ଷା ବ ର୍ଷା ନଥିଲେ ମାନେ ବର୍ଷା ଯା ହବା କଥା ଭଲ ଯଦି ବର୍ଷା ନହେଲା ତାହଲେ ଆମେ ଫୁଲ ଧରିବା ସମୟରେ ଏକରୁ ଦୁ ଦୁ ଦିଇଥର ପାଣି ଦିଅନ୍ତୁ। ଫୁଲ ଧରିବା ସମୟରେ ବର୍ଷା ଥିଲେ ତ ଭଲ କଥା, ବର୍ଷା ବର୍ଷା ନାହିଁ ଯେହେତୁ ବର୍ଷା ବର୍ଷା ନଥିବ କିମ୍ବା ଆମେ ନଦୀ ନାଳରୁ ମାନେ ଯୋଉ ମଟର ପମ୍ପ ସାହାଯ୍ୟରେ ଉଠେଇକି ପାଣି ଦବା, ଫୁଲ ଧରିଥିବା ସମୟରେ ଦୁଇରୁ ତିନିଥର।
ଆଜ୍ଞା।
ଆଜ୍ଞା ତାପରେ ଇଦି ଦେବା ତାପରେ ରୋଗ ଆଉ ପୋକ ମାନେ ଗଛ ମାନଙ୍କୁ କେମିତି ପୋକ ମାନେ ଖାଁ ପୋକ ମାନେ ଆକ୍ରମଣ କରୁଛନ୍ତି ତାଙ୍କୁ କେମିତି ମାନେ ଦୂରେଇବା।
ଆଜ୍ଞା।
ପତ୍ର ହଳଦିଆ ରୋଗ ପତ୍ର ଦାଗ ରୋଗ କିମ୍ବା ଜାବ ପୋକ ଦେଖାଯାଇପାରେ। କୃଷି ବିଶେଷଜ୍ଞ ପରାମର୍ଶ ଅନୁଯାୟୀ ଉପଯୁକ୍ତ ଔଷଧ ବ୍ୟବହାର କରିବା।
ଆଜ୍ଞା।
ନିକଟସ୍ଥ ଯୋଉ ଆମ ଯୋଉ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରେ ତାଙ୍କୁ ପଚାରିକି ଇକୋ କୋଉ ସାର କହିବେ କଣ କେମିତି ବ୍ୟବହାର ହବ ସେ କହି ତାଙ୍କ କଥା ହେଇକି ଆମେ ବ୍ୟବହାର କରିବା।
ଆଜ୍ଞା।
ତାପରେ ଅମଳ ଏହା କିପରି ଅମଳ ହବ? ମାନେ ବିରି ବିହନ ବୁଣାର
ହୁଁ।
ବିହନ ବୁଣା ପ୍ରାୟ ସତୁରି ରୁ ଲବେ ଦିନ ସତୁରି ରୁ ଲବେ ଦିନ ମାନେ ଦୁଇରୁ ତିନି ମାସ ମଧ୍ଯ ତିନିରୁ ଚାରି ମାସ ମଧ୍ୟରେ।
ଆଜ୍ଞା।
ତିନରୁ ଚାରି ମାସ ମଧ୍ୟରେ ଫସଲ ପ୍ରସ୍ତୁତ ହୋଇଯାଏ।
ଆ
ତାପରେ ଆମର ବିରି ଏମିତି ଅମଳ ହୁଏ ହଁ ଅମଳ ମାନେ ଏବେ ଆଉ କେହି ହାତରେ ଅମଳ କରୁନାହାନ୍ତି ପ୍ରାୟ ନା ସବୁ ଆମର ମେସିନ୍ ସାହାଯ୍ୟରେ ଅମଳ ହେଇଯାଉଛି।
ଆଜ୍ଞା।
ତାପରେ ମେସିନ୍ ଅଛି ଯେ ତାପରେ ଏମିତି ଅମଳ ହବ ତାପରେ ପ୍ରତି ଏକରକୁୁ ସାଧାରଣତଃ ତିନି ରୁ ପାଞ୍ଚ କୁଇଣ୍ଟାଲେ ବିରି ଉତ୍ପାଦନ ହୋଇପାରେ।
ଆଜ୍ଞା।
ତାପରେ ଆମର ଉତ୍ପନ୍ନ ହୋଇପାରେ ପରିଚାଳନା ଓ ପାଣିପାଗ ଉପରେ ନିର୍ଭର କରେ। ମାନେ ଆମ ଜଳବାୟୁ ପରିବର୍ତ୍ତନ ଉପରେ ନିର୍ଭର କରେ ମାନେ ଜଳବାୟୁ ଠିକ ଠାକ ରହିଲା ମାନେ ତିନି ରୁ ପାଞ୍ଚ କ୍ୱିଣ୍ଟାଲ ଉତ୍ପାଦନ ହେଇଯିବ। ନହେଲା କିମ୍ବା କମ ହେଇପାରେ କିମ୍ବା ଅଧିକ ହେଇପାରେ ସେ ଜଳବାୟୁ ଉପରେ ନିର୍ଭର କରେ।
ଆଜ୍ଞା।
ତାପରେ ନିର୍ଭର କରେ ତାପରେ ଆମର ଯୋଉ ଆପଣ ଜିଲ୍ଲା ୱାଇଜ ଜିଲ୍ଲାର ଜିଲ୍ଲାୱାଜ୍ ମାନ ଜିଲ୍ଲା ୱାଇଜ୍ ବ୍ଲକ ୱାଇଜ୍ ଆପଣଙ୍କ ମାଟି ଦେଖେଇବ ମାଟିର ଉର୍ବରତା ଚେକ୍ କରି ସେଇ ହିସାବରେ ବୁଣା ବୁଣି କଲେ ମାନେ ଭଲ ଉତ୍ପାଦନ ହେଇପାରେ।
ଆଜ୍ଞା।
ଆଜ୍ଞା। ହ ହୁଁ। ଏ ତାପରେ ଆମର ଏତିକି ତ ଆଉ ଆଜ୍ଞା।
ଆଚ୍ଛା ବି ଯଦି ଆମର ତ ବହୁତ
ବହୁତ ପ୍ରକାର ପିଠା ଜାତୀୟ ପିଠା ଜାତୀୟ ଖାଦ୍ୟ ହଉ।
ଆଜ୍ଞା।
ପ୍ରସ୍ତୁତ ହୁଏ।
ହୁଁ ଆଉ ଆ ଆପଣ ତାହେଲେ ହଁ ବିରି ଗୁଡିକୁ ଆପଣ ବିକ୍ରୟ କରିଦଉଥିବେ ଆଉ।
ଆଜ୍ଞା ବିକ୍ରୟ କରିଦିଅନ୍ତି ଆଉ ମାନେ ଆଗାମୀ ଆଗାମୀ ଆଗାମୀ ମାସ। କି ଆଗାମୀ ବର୍ଷ ପାଇଁ କିଛି ରଖନ୍ତି ମାନେ ବିହନ ବୁଣିବା ପାଇଁ ରଖାଯାଏ ଆଉ। କାହିଁକିନା ସେ ଆଗାମୀ ମାସ ପାଇଁ ସେ ସମୟରେ ବିହନ ମିଳିବ କି ନ ମିଳିବ ସେଥିପାଇଁ ପୂର୍ବବର୍ଷରୁ କିଛି କିଛି ରଖାଯାଏ ଆଜ୍ଞା।
ଆଜ୍ଞା। ହଉ ମତେ ଭଲ ଲାଗିଲା ଆପଣଙ୍କ ସହିତ କିଛି କଥା ହେଲି। କିଛି ସମୟ ଆପଣ ମୋତେ ଦେଲେ ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
ଆଜ୍ଞା।
ଆଜ୍ଞା ମୋର କଲ୍ ଟି ଏଇଠି ସମାପ୍ତ କରୁଛି।
ଆଜ୍ଞା।
ଆପଣ କଲ୍ ଟି ସମାପ୍ତ କରନ୍ତୁ।